ହଁ କୁହ।
ଆପଣଙ୍କୁ ମୋ କଥା ଶୁଭୁଛି।
ହଁ ଶୁଭୁଛି କୁହ।
ଆ ଆପଣଙ୍କ ପାଖରେ ବୋଧେ ଆପଣଙ୍କ ପୁଅ ଫୋନ ଦେଖୁ ଦେଖୁଛି ସେ ସାଉଣ୍ଡଟା ହଉଛି ଆପଣ ଟିକ୍ ଟିକେ ଦୂରକୁ ପଳେଇ ଆସନ୍ତୁ।
ହଁ କୁହ।
ହଁ ମୁଁ କହୁଥିଲି କି ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି ଆଉ।
ଆଉ ଦେହ ପା ସବୁ ଭଲ ଅଛି।
ଭଲ ଅଛି।
ଆଉ, ଆପଣଙ୍କୁ ଥଣ୍ଡା ଜ୍ଵର କେବେ ହେଇଥିଲା,
ହଁ ମଝିରେ ମଝିରେ ହେଇଯାଉଛି ଥଣ୍ଡା ଜ୍ଵରଆଉ।
ଆପଣଙ୍କ ପୁଅ ବିଷୟରେ କଣ କହୁଥିଲେ ଗୋଟେ।
ମୋ ପୁଅକୁ ଏବେ ଜ୍ଵର ଆସିଥିଲା ତ ମେଡିସିନ ଦିଆହୋଇଥିଲା କମି ଯାଇଛି ଟିକେ।
ଓହୋ କଣ ଖାଇବାକୁ ଦେଇକି ଦେଇଥିଲେ ତ ମେଡିସିନ।
ହଁ ଖାଇଥିଲା ବିସ୍କୁଟ ଖାଇଥିଲତ।
ହଁ ନାଇଁ ନାଇଁ ବିସ୍କୁଟ କି କଣ ଗୋଟେ ଖାଇବାକୁ ଦେଇକି ମେଡିସିନ ଖାଇକି ତାକୁ ଟିକେ କୁହନ୍ତୁ ସେ ଶୋଇ ପଡିବ।
ହୁଁ
ବୁଝିଲେ? ଆଉ ଆପଣଙ୍କ ବଡ ପୁଅ ଭଲ ଅଛି।
ତାଙ୍କ ଗାଁ ରେ ଫଙ୍କସନ ଚାଲିଛି।
ଏଇ ଯୋଉ ରଜ ପାଇଁ, ଶୁଭ ହଉଥାଏ।
ଉତ୍ସବ ହଁ ତମ ଭୋଜି ଚାଲିଛି।
ଓହୋ ତାଙ୍କର ଭୋଜିରେ କଣ ହୁଏ ସବୁ।
ଭୋଜିରେ ଭାତ ଡାଲି ମିକ୍ସଚର କରିଛନ୍ତି ଗୋଟେ ଆଉ।
ଓହୋ ଆପଣ ଆଚ୍ଛା ଆଚ୍ଛା ଆପଣ ଯ ମିକ୍ସଚର କହୁଛନ୍ତି ସେଟା ଯୋଉ ସବୁ ପନିପରିବା ପକେଇକି ମିକ୍ସ ତରକାରୀ
ହଁ ହଁ। ହଁ ହଁ ମିସ୍ତ ହଁ
ଓହୋ। ଭଲ ଲାଗେ ସେଇଟା ମତେ ତ ସେଇଟା ଖାଇବାକୁ ବହୁତ ଭଲ ଲାଗେ
ହୁଁ ହୁଁ,
ଆପଣଙ୍କୁ ଭଲ ଲାଗେ ତ?
ହଁ ଆମକୁ ଭଲ ଲାଗେ।
ହଁ ସବୁଜ ପନିପରିବା ତ ମତେ ଖାଇବାକୁ ବହୁତ ଭ ବହୁତ ପ୍ରିୟ ଜିନିଷ।।
ହଁ।
ଆପଣଙ୍କ ସାନ ପୁଅ ର ଏବେ କୋଉ ଶ୍ରେଣୀ ହେଲା
ତାର ଏଟା ହଉଛି ପ୍ରାରମ୍ଭ।
ଓହୋ ସିଏ ବୋଧେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଢୁଛି ଆଉ
ହଁ।
ଏହା ପୂର୍ବରୁ ସେ ହଉଛି ଯାଉଥିଲା ଅଙ୍ଗନବାଡି
ଅଙ୍ଗନବାଡି ହଁ ଅଙ୍ଗନବାଡି ଯାଏ
ଅଙ୍ଗନବାଡିରେ ଅଣ୍ଡା ଦିଅନ୍ତି ଆଉ ଖାଇବାକୁ ଦିଅନ୍ତି ସେ ଖାଏ।
ମଝିରେ ମଝିରେ ବି ଖାଏନି ସେ ଯା ଦିଅ ଯି ସେଟ ଅଣ୍ଡା ଟା ଖାଏନି ସେଇି ପଳେଇଆସେ
ଆଉ ଘରକୁ ନେଇ ଆସୁଥିବ।
ନାଁଇ ସିଏ ଆଣେନି।
ଓହୋ ସେ କିଛି ଆଣିନି ତାହେଲେ ଆଉ ହଉଚି ଆପ ଆପଣଙ୍କ ବଡ ପୁଅର ଏବେ କୋଉ ଶେ ଶ୍ରେଣୀ ହେଲା
ତାର ଇଟା ପ୍ଲସ ଟୁ ସଇଲା। ଆଉ ଏଵେ ଡିପ୍ ପୂରଣ ପାଇଁ ଫର୍ମ ପକେଇଛନ୍ତି ଆଉ
ଓହୋ ଏବେ ତାର ଜୁତ ଦୁଇ ସରିଲା ତାର ଜୁତ ଦୁଇ କୋଉ ଆପଣଙ୍କର ସେ ଫୁଲ ଗଡିଆ ପାଖରେ କଲେଜରେ ହେଇଥିଲା।।
ହଁ ଭଦ୍ରକ କଲେଜ ର
ଓହୋ ଭଦ୍ରକ ରେ ଓହୋ ଭଦ୍ରକ ମହାବିଦ୍ୟାଳୟରୁ ଯାହା ହଉ ଆପ ଆପଣ ଆଉ ତାର ସ୍କୁଲ ଟା?
ସ୍କୁଲ ଟା ଆମର ସେଇଠି ପାଖରେ ସେନଡ୍ ସେଟା
ଓହୋ ମାନେ ସେଇ ଆପଣଙ୍କ ପାଖରେ ଭଲ
ସ୍କୁ ସ୍କୁଲ ହଁ।
ହଁ ଭଲ ହେଲା। ଆପଣଙ୍କ ଘର ପାଖରେ ହିଁ ତାର ବିଦ୍ୟାଳୟ ଥିଲା ଆଉ ମହାବିଦ୍ୟାଳୟ ବି ସେଇଠି ଥିଲା ଏବେ ଦେଖ ଦେଖନ୍ତୁ ଡିପ୍ଲୋମା ପାଇଁ ଯଦି ଘରଠୁ ଟିକେ ଟିକେ ଦୂରରେ ଯିବ କି କ କରିବ ନା କଣ?
ସେଇ ଅଛି ଭଦ୍ରକର ଅଛି ଡିପ୍ଲୋମା ପାଇଁ ଆଉ ଗୋଟେ ଅଛି ପାଖାପାଖି ଅଛି ସେଠି ଆମର ଭଦ୍ରକରେ ଅଛି ଆଉ ଗୋଟେ ଧୂସୁରୀରେ ଅଛି ଅସୁରାଳୀ ଅସୁରାଳୀରେ ଅଛି ଏମିତି ଅଛି ଦି ତିନିଟା ଜାଗା ଭଦ୍ରକରେ।
ଓ ଆଚ୍ଛା ଆଚ୍ଛା ସେ ସେ ମହାବିଦ୍ୟାଳୟକୁ କେମିତି ଯାଏ ସାଇକେଲ ରେ ନା ଗାଡିରେ ବସ ରେ?
ନାଇଁ ସାାଇକେଲିଂ କରିକି ଯାଏ।
ନାଇଁ ନାଇଁ ସେ ଛୋ ଟ ଛୁଆଟା ତା ପାଇଁ ଗଟେ ଗାଡ଼ି କିଣି ଦିଅନ୍ତୁ।
ପଇସା ପତ୍ର ହେଲେ କିଣା ହବ ଆଉ।
ହଁ ଦେଖିକି ଗାଡି ଗୋଟେ କିଣିଦେଲେ କାରଣ ଏଇ ଯୋଉ ଖରା ହଉଚି ବହୁତ ସମୟ ଅ ମାନେ କ୍ଷତି ହଉଥିବ ଯିବା ଆସିବାରେ ପୁରା ଘଣ୍ଟା ଘଣ୍ଟା ସେଥିରେ ପୁଣି ସେ ଥକି ଯାଉଥିବ ବୁଝିଲେ କି ନାଇଁ ଘରକୁ ଆସିକି ପଢିବ । ପୁଣି ମାନେ ବଡ କ୍ଲାସ ଯେହେତୁ ହେଲାଣି ଆପଣ ସେଇଆା ହିଁ କରନ୍ତୁ ବୁଝିଲେ।
ହଉ ପଇସା ହେଲେ କିଣା ହବ ଆଉ।
ହଁ ଦେଖିକି ସୁବିଧା ସୁଯୋଗ କିଣିଦିଅନ୍ତୁ ଆଉ ଆପଣଙ୍କର ଯୋଉ ବଡ ପୁଅ ଟାକୁ ମୁଁ ଯେ ଯେତେବେଳେ ଦେଖା କରିଥିଲି ସେ ବହୁତ ଶାନ୍ତଶିଷ୍ଟ ବହୁତ ଶାନ୍ତଶିଷ୍ଟ ପଦେ ବି ହଉଛି ହଁ ସେ ସିଏ ବୋଧେ ପୁରା ଆପଣଙ୍କ ସ୍ୱାମୀ ହଁ ଆପଣଙ୍କ ସ୍ଵାମୀଙ୍କ ପରିକା ବୋଧେ ପୁରା।
ହଁ ହଁ
ହଁ ସେ ପୁରା ଶାନ୍ତ ନି ରିହ ପୁରା ମାନେ ମାଛିକୁ ମ ମ ବୋଲି ବି କୁହେନି ହେଲେ ଆପଣଙ୍କ ସାନ ପୁଅ ମା ମାଛିକୁ ମ କଣ ମାଛିକୁ ଛଅ କରିକି ଆହୁରି କେତେ କଣ ଲଗେଇକି କହିଦେଇଥିବ। ପୁରା ତା ବାପାଙ୍କ ପରୀକ୍ଷା ଆଉ ସାନ ପୁଅଟା ପୁରା ଆପଣଙ୍କ ପରିକା ଚଣ୍ଡୀ।
ହ
ଆପଣ ଯେମିତି ଛୋଟବେଳେ ଦୁଷ୍ଟ ଥିଲେ ସେ ସେମିତି ଦୁଷ୍ଟ ଆଉ ବଡ ପୁଅ ଟା ପୁରା ନିରିହ।
ସେ ବଡ ହେଲେ ପୁଣି ଯଦି କଣ ହବ କହି ହବନା
ନାଁ ସା ଦେଖନ୍ତୁ ବଡ଼ ପୁଅଟା ତ ପୁରା ଛୋଟ ବେଳୁ ହିଁ ଶାନ୍ତ ଶିଷ୍ଟ ଏ ଯାଏଁ ବି ଶାନ୍ତ ଶିଷ୍ଟ। ଆଉ ଇଏ ତ ଛୋଟ ବେଳୁ ବାଳୁଙ୍ଗା ମାନେ ଭବିଷ୍ୟତରେ ତ ଆହୁରି ମହା ବାଳୁଙ୍ଗା ହବ। ତା
ନାଁ ଶାନ୍ତ ହେଇଯିବ ଶାନ୍ତ ହେଇଯିବ।
ନାଁ କେତେ ଶାନ୍ତ ପିଲା ଗଲେଣି। ଆ ଆପଣ ତାକୁ ଏବେଠୁ ସା ସାବାଟ କରିକି ରଖନ୍ତୁ ବୁଝିଲେ।
ସେ ବୋହୁ ଶାନ୍ତ ହେଇଯିବ ଏବେ
ଆଉ ହୋଉଚି ଆଉ ଆପଣଙ୍କର ଯୋଉ ମାନେ ପି ମାନେ ଆପଣଙ୍କର ସେ ଯୋଉ ସ୍ଵାମୀ ମାନେ ଅଛନ୍ତି ସ୍ଵାମୀ ଅ ସିଏ ଭଲ ଅଛନ୍ତି ତାଁ କ ଦେହ ପା ଭଲ ଅଛି?
ହଁ ଭଲ ଅଛନ୍ତି।
ହଁ ସିଏ ବି ବୋହୁତ ଶାରୀରିକ ପରିଶ୍ର ଚମ କରୁଚନ୍ତି।
ହଁ ହଁ।
ହଁ ତାଙ୍କରି ପରିକା ପୁରା ହେଇଚି ବଡ଼ ପୁଅ ସିଏ ବି ଶାନ୍ତ ଶିଷ୍ଟ ନିରହ କାହାକୁ କିଛି କହିବେନି ନିଜ କାମ ନିଜେ କରିବେ ସେମତି ଆପଣଙ୍କ ବଡ଼ ପୁଅ ଏବେ ବରଂ ସାଙ୍ଗ ସାଥିରେ ଯାଇକି ବୋଧେ ଟିକେ ଫଟ ଫଟ ଉଠଉଚି କି ପାଟିରୁ ଟିକେ କଥା ବାହାର କରୁଚି ଯେମତି ଆ
ହଁ ହଁ ହଁ ଏବେ କଲେଜ ପଡ଼ିଲା ତ ସେଥିପାଇଁ
ହଁ ଏବେ ଟିକେ ଉତ୍ସବରେ ଯୋଉ ଭାଗ ନେଇଚି କହିଲେ ଯାହା ହୋଉ ଭଲ ଲାଗିଲା। ହଁ କିନ୍ତୁ ଏ ମାନେ ଆପଣଙ୍କ ସାନ ପଅକୁ ତ ଏବେଠୁ ତାକୁ କୁ କହିଲେ ସେ ଯାଇଁକି ଉତ୍ସବ କଣ ପୁରା ଗାଁ ଟାକୁ ଉଠେଇବ ପକେଇବ।
ନାଁ ଶାନ୍ତ ହେଇଯିବ, ଏବେ ଜ ଏବେ ଛୋଟ ପିଲାଟେ ଅଛି ବୋଲି ସେମତି ହୋଉଚି ବଡ ହେଲେ ହେଇଯିବ।
ଆଉ ଆପଣଙ୍କ ଓସ୍ ଉତ୍ସବରେ ଖାଇବା ପିଇବା ତ ଏଇଆ ହୁଏ ଭାତ ଡାଲି ଏଇଆ ହୁଏ ଆଉ ସବୁ ଦୋ କାନ ବଜା ଯେମିତି ଗୁପଚୁପ୍ ଚାଟ ଏଉଡାକ ପଡ଼େ?
ଟୁ ଡୋକାନ ପଡ଼ିଚି, ଆଉ ଆମର ଏ ଯୋଉ ଚାଟ ଦୋକାନ, ଦହିବରା, ଆଇସ୍କ୍ରିମ୍ ଏମତି ପଡ଼ିଚି ଆଉ।
ହଁ ଏଉରାକ ସବୁ ଆପଣଙ୍କ ଗାଁ ଲୋକ ପକାନ୍ତି ନାଁ ବା
ହଁ ନାଇଁ ନାଇଁ ବାହିର ଲୋକ ପକାନ୍ତି ନାଁ ବାହିର ଲୋକ ଆସନ୍ତି ସେ ପାଖାପାଖିଆ ଏପ
ଅଁ ହଁ ଆଇସ୍କ୍ରିମ ହେରିକା ବି ପଡୁଥୁବ ତ ?
ହୁଁ ।
ହଁ ଆପଣଙ୍କ ସାନ ପୁଅ କେଯାଣି ଅଁ ସାନ ପୁଅ କେଜାଣି କେମ ଏ ଉତ୍ସବ ଆସିକି ଉତ୍ସବରୁ ଆସିକି ମାନେ ସେଠିକି ମନ ନ ଦେଇକି ଏଠିକି ଆସିଲା ତା ମାମୁଁ ଘରକୁ ସେ ବୋଧେ ବୋହୁତ ଭଲ ପାଏ ।
ହଁ ତା ମାମୁଁର ସେ ଆସିବା ପାଇଁ ବୋହୁତ ଦିନ ହେଲାଣି ଇଏ କଲେଣି ତ ସିଏ ଆଉ
ହଁ ପରା ମୋ ଭାଇ ମୁଁ ଭାଇ କହୁଥିଲା କି ସେ ଆପଣଙ୍କୁ କହୁଥିଲେ କି ମାମୁଁ ଘରକୁ ଏତେବେଳେ ଗଲେ ମାମୁଁ କ କହିବ ମତେ ଅଟକେଇ ଦେବେ ଆଉ ଛାଡିବେନି।
ହଁ । ପାଠ ପଢିବା ପଢିବା ବୋଲି ସେଇନାଇଁ ମାମୁର। ପାଠ ପଢା ହୋଉଚି ବୋଲି ପ୍ରେସର ପହିଲା ବେଳକୁ ସେ ମାମୁଁ ଘରେ ରହିବା ପାଇଁ ଚାହୁଁଚି।
ଆଚ୍ଛା ଆଚ୍ଛା ମୁଁ ଭାବୁଚି କାଲିଠୁ ତାକୁ ଗୋଟେ ସିଲଟ ଖଡି ଦେଇକି ବସେଇବି ଯେମିତି ସେ ପାଠ ପଢିବ ।
ସେ ପରଳେଇବା ଗାଙ୍କୁ।
ଗାଁ ରେ ବି ଯାଇକି ତାହେଲେ ପାଠ ପଢିବ ସେୟଆ କାଲି କରିବାକୁ ପଡିବ ତାହେଲେ ଆଉ ମୁଁ ତାହେଲେ ଗୋଟେ କଣ ବ୍ୟବସ୍ଥା କରିକି ସିଲଟ ଖଡି ନହେଲେ ଖାତା ପେନ୍ ଧରିକି ତାକୁ କହିବି ଲେଖ ଖାତା କଲମ ଧରିକି। ତାକୁ ଯିଲେ କେମିତି କହିବି ତାକୁ ତାପରେ ଦେଖିବା ସେ କଣ କରୁଚି ।
ହଁ ସେଇୟଆ ଗଲେ ସେ ହବନ ଯ
ଏମିତି କରିବି ତାପରେ ତାକୁ କୁରୁକୁରୀ ରେ ଥଣ୍ଡା ଦେବି ତାପରେ ସିଏ ଭୁଲିଯିବ କି ମୁଁ ତା ସହିତ ଏମିତି କରିଥିଲି, ତାପରେ ପୁଣି ଘଣ୍ଟେ ଦି ଘଣ୍ଟା ଗଲା ପରେ ପୁଣି ମୁଁ ସେମିତି ହୋଉଚି ତା ସହିତ କରିବି। ତାପରେ ସେ ରାଗିବ ଚିଡିବ ମ ମ ତାପରେ ବାଡେଇବ ଧରିକି ମୋର କଣ ଦରକାର। ଦ ମୁଁ ତାକୁ କହିବି ପାଠ ପଢୁ ବୋଲି।
ସାନଟା ଉପରେ ତ ତା ରେ ରାଗୁଛି ରୁଷୁଛି। ତାକୁ ଯୋଉ ଜିନିଷ ହେଲା ଆ ଦଉନି।
ସାନ ମାନେ ତ ସବୁ ଚଣ୍ଡି ହେଇଥାନ୍ତି ଆଉ ମୋ ଭଉଣୀ ଟା କୋଉ ପାର ହେଇଯିବ କି ମୋ ଭଉଣୀ ବି ତ ସେଇ ଚଣ୍ଡି।
ସେ ଚନ୍ଦୀଗ଼ ପା ତତେେ ଭଲ ହେଇଯିବ।
ସିଏ ଆଉ ବଡ ହେଲାଣି ଆଉ କଣ ବୁଢୀ ହେଲା ବେଳକୁ ଭଲ ହବ ନା କଣ ଯୋଉ ବି ବନ୍ଧୁବାନ୍ଧବ ଆସିଲେ ତାର ସେମିତି ହିଁ ରଙ୍ଗ। ସଏ ଚଣ୍ଡି ସେଇଥିପାଇଁ ତ ତା ନାଁ ମୁଁ ତାର ଚଣ୍ଡୀ ଦେଇଛି ଭଉଣୀ ହେଲା କଣ ହେଲା ଚଣ୍ଡୀ ତ ଚଣ୍ଡୀ ଆଉ ଗୋଟେ ଗୋଟେ ମାନେ ଆଡ଼ଜଷ୍ଟ କରିବା ସେ ଶିଖି ନାହିଁ। ଜୀବନରେ।
ନା। ସେ ଅଭ୍ୟାସ ଛାଡିଯିବ ବାସ ବାସନ
ହଁ ଛାଡିବାକୁ ଟିକେ ହଁ ସମୟ ଲାଗିବ ଏବେ ହଁ ବାପା ମାଙ୍କ ପାଖରେ ସାନ ଝିଅ ତ ପୁରା ଘରର ସବାସ ସାନ ହଉଛି ସିଏ। ସେଥିପାଇଁ ଟିକେ ଗେହ୍ଲା ହେଇଯାଇଛି ତାକୁ କୋଉ ବାପ ବାପା ମାମା କି ଭାଇ କିଏ କିଛି କୁହନ୍ତିନି । ନା କିି ମୁଁ ବି କିଛି କୁହେ । ଆସ୍ତେ ଆସ୍ତେ ସବୁ ବଦଳି ଯାଆନ୍ତି ସେ ବି ବଦଳି ଯିବୁ ଆଉ। ହଉ ତାହେଲେ ଆପଣ କଣ କରନ୍ତୁ ଆପଣ ଆପଣଙ୍କ ପୁଅ ସହିତ ଖେଳନ୍ତୁ ଆପଣ ଦେଖନ୍ତୁ ଆପଣଙ୍କୁ ଫୋନ ମୁଁ ତାହେଲେ ରଖୁଛି ଆଉ ଟିକେ ପରେ
ହଉ ହଁ ହଉ ହଉ।